ହ୍ୟାଲୋ। ହଁ ଶୁଣାଯାଉଛି ମୋ ଭଏସ୍?
ଆଜ୍ଞା କେମିତି ଅଛନ୍ତି?
ହ୍ୟାଲୋ ହଁ। ଭଲ ଅଛି ତମ୍ ହୁଁ ଭଲ ଅଛି ତମ ଖବର କଣ ସବୁ?
ହଁ ମୋର ସବୁ ଭଲ।
କଣ କଣ?
ଠିକ୍ଠକେ ସବୁ ଅଛି ପରିବାର ସବୁ ଠିକ୍ ଠାକ୍ ଅଛି ଭଲ ଅଛନ୍ତି ସମସ୍ତେ। ହୁଁ ପରିବାର ସମତେ ଠିକ୍ ଠାକ୍ ଅଛନ୍ତି ଭ
ଆଚ୍ଛା ଆଚ୍ଛା। ହଁ ଆଉ କଣ ସବୁ ଖାଇଥିଲ ସକାଳୁ କଣ ଖାଇଛ?
ମୁଁ ସକାଳୁ ବ୍ରେକ୍ଫାଷ୍ଟ କରିଥିଲି ବ୍ରେକ୍ଫାଷ୍ଟ କରିସାରିଲା ପରେ ତାପରେ ଏବେ ଯଷ୍ଟ ଫ୍ରି ଇ ଅଛି ବାସ୍ ଏତିକି ଖାଲି।
ଆଚ୍ଛା ଆଚ୍ଛା କଣ ସବୁ ମାନେ ଖାଇବାକୁ ଭଲ ଲାଗେ କଣ? ରୋଷେଇ ଫୋଷେଇ କିଛି ଜାଣିଛ ନା କିଛି ଆଇଡିଆ?
ହଁ ରୋଷେଇ କିଛି ରେସିପି ଜାଣିଛି ଯେ ଜଷ୍ଟ ନର୍ମାଲି ଓଡ଼ିଆ ଆମର ଖାଦ୍ୟ ଯାହା ଯେମତି ଖାଆନ୍ତି ଯେମିତି ଭାତ, ଡାଲି, ଭଜା କିଛି ତରକାରୀ ସେମିତି କିଛି ବେଶୀ କିଛି ଜାଣିନେଇ ଆ ଭ ଜା ସବୁ ପ୍ରକାର ମୁ କରି ଶିଖିଛି ଏବଂ ତରକାରୀ ଯୋଉଟା ଆମର ଖାଆନ୍ତି ଅଳ୍ପ କିଛି ଜାଣିଛି ଆଇଟମ୍ ଆଉ ବାକି କିଛି ବେଶୀ କିଛି ଜାଣିନି। ବାକି ଆଉ ନର୍ମାଲ ଜିନିଷ ସବୁ ମାନେ ଶିକିିଛି, ଆପଣ?
ହଁ ମୁଁ ସେମିତି ନର୍ମାଲ ମୁଁ ଜାଣିଛି ଭାତ, ଡାଲି, ଭଜା। ଆଉ ଡାଲମା କରିପାରିବି। ଆ ରୁଟି କରିପାରିବି, ଆଉ ଏମିତି ନର୍ମାଲ ଜିନ ଷ ହେରିଆ କରିଯଉ ଖାଇବା ଭ ଭଲ ମାନେ ଟେଷ୍ଟି ଟାଇପ୍ ର ଟିକେ ଲାଗେ ଆଉ ମାନେ ଏତେ ବି ଇଏ ନାଇଁ ମୁଁ ଯେତଳେ ରହୁ ଥିଲି ଭୁବନେଶ୍ୱରରେ ଯେତେବେଳେ ଜବ୍ କରିଥିଲି ଆଉ ସେଇ ଟାଇମ୍ ରେ ମୁଁ ରୋଷେଇ ବଗେରା ଶିଖିଥିଲି ମୋ ରୁମ୍ ମେଟ୍ ଗୁଡାକ ଟିକେ ଭଲସେ ରୋଷେଇ ଜାଣିଚନ୍ତି ଆଉ ସେ ମତେ ସେମିତି ଶି ଖେଇଥିଲେ ମୁଁ ତାଙ୍କ ଠାରୁ ସେମିତି ଟିକେ ଟିକେ ଶିଖିଛି ଆଉ ନହେଲେ ମୁ ତ ମତେ ତ କିଛି ରୋଷେଇ ବଗେରେ ଆସେନି।
ଆଚ୍ଛା ଭଲ ଭଲ କଥା ଆଉ ଆପଣ ଶେଷ ଥର ପାଇଁ କୋଉଠି କି ପିକନିକ୍ ବଗରା କୋଉଠି ବୁଲାବୁଲି କରିବାକୁ ଯାଇଥିଲି?
ହଁ ମୁଁ ତ ଏବେ ଯାଇଥିଲି କପିଳାସ ଯାଇଥିଲି ଏଇ ରଜ ଯୋଉ ଗଲା ରଜ ପର୍ବରେ ରଜର ଫାଷ୍ଟ ଦିନରେ ଆମେ ସବୁ କିଛି ପିଲା କପିଳାସ ଯାଇଥିଲୁ। ମୋର କିଛି କଲେଜ ସାଙ୍ଗ ଆଉ ଗାଁ ସାଙ୍ଗ ମିଶିକି ବାଇକ୍ ରେ ଯାଇଥିଲୁ ବାଇକ୍ ସ୍କୁଟି ନେଇକି। ଆଉ ଯାଇଥିଲ ଆମେ ମେନଲି ଗୋଟେ ଝରଣା ଖୋଜିବାକୁ ଯାଇଥିନି। ଏ ଝରଣାରେ ଗାଧେଇବୁ ଟିକେ ଏଞ୍ଜୟ କରିବୁ ଫଟୋ ଫଟ ଉଠେଇବୁ ସେଥିଲାଗି ଯାଇଥିଲୁ। ଆଉ ସେଠି ଯାଇକି ପହଞ୍ଚିଲା ବେଳକୁ ଆମେ ଯୋଉ ଜାଗାକୁ ଯାଇଥିଲୁ ସେଠି କି ଝରଣା ଶୁଖି ଯାଇଛି ଆକ୍ଚ୍ୟୁଲି ଆଉ ତଥାପି ସେମି ତି ଟିକେ ବୁଲି ବାଲିକି ଫଟୋ ବଗେରା ଉଠେଇକି ଆଉ ଖାଇ ପିଇିକି ସେମିତି ଆସିଲୁ ଆଉ ନିରାଶ। ଟିକେ ହେଲୁ କିନ୍ତୁ ତଥାପି ଠିକ୍ ଠାକ୍ ଥିଲା କିନ୍ତୁ ଝରଣା ଟିକେ ହେଇଥିଲେ ଆମେ ଗାଧେଇବା ପାଇଁ ପୁରା ପ୍ରିପେୟାର ହେଇକି ଯାଇଥିଲୁ କି ଝରଣା ଥିଲେ ଆମେ ଯାହେଲେ ଗାଧେଇବୁ କପଡା ବଗେରା ଲେ ନେଇକି ହିଁ ଯାଇଥିଲୁ। ଆଗେ ଛରଣା ତ ମିଳିଲା ନାହିଁ ଆଉ।
ଆଚ୍ଛା ଆଚ୍ଛା।
ହୁଁ ହଁ ତମେ କେବେ କୁଆଡେ କଣ ଯାଇଥିଲ ବୁଲିବା ପାଇଁ ଲାଷ୍ଟ ଟାଇମ୍?
ହଁ ଲାଷ୍ଟ ଟାଇମ୍ ଯେମିତି କି ଅ ମୁଁ ବି ସେଇଆ ଆମର ଓଡିଶାର ଯୋଉଟା କଣ ରଜ, ରଜରେ ବି ଆମର ପହିଲି ରଜ ପ୍ରଥମ ଦିନ ଆମେ ଯାଇଥିଲୁ ଗୋଟେ ପ୍ରସିଦ୍ଧ ମନ୍ଦିର ମା ବ୍ୟ ସେଠିକି ଯାଇଥିଲୁ ସାଙ୍ଗ ପିଲାମାନେ ମିଶିକିନା। ସମସ୍ତେ ଏ ବାଇକ୍ ରେ ଯାଇକି ବାହାରିିକି ସକାଳୁ ଯାଇଁକି ପହଁଞ୍ଚିଥିଲୁ। ପହଁଞ୍ଚିବା ଗଲା ପରେ ସେଠିକି ଯାଇଥିଲୁ ଦେଖିବାକୁ ମିଳିଥିଲା ଯେହେତୁ ପହିଲି ରଜ ଥିଲା। ହେଟି ବହୁତ ଛାରା ଆଉ ଚି ଶହ ଶହ ଭକ୍ତ ମାନେ ଆସିଥିଲେ ମାଆଙ୍କୁ ଦର୍ଶନ କରିବା ପାଇଁ ଏବଂ ବହୁତ ଭିଡ ଥିଲା। ଯେୁ ଆ ଯାଇକି ପ ସେଠି ଲାଇନ୍ ଲାଗିଥିଲା ଦର୍ଶନ କରିବା ପାଇଁ ଠାକୁରଙ୍କୁ। ଲାଇନ ଲାଗିଥିଲା ସେଠି ଆମେ ଲାଇନ ରେ ଛିଡା ହେଲୁ। କିଛି ସମୟ ଛିଡା ପରେ ଧୀରେ ଧୀରେ ଫାଙ୍କା ଯେହେତୁ ହେଲା ତାପରେ ଆମେ ଯାଇକି ଏ ମାଆଙ୍କୁ ଦର୍ଶ ଦର୍ଶନ କଲୁ ବହୁତ ଦର୍ଶନ ଟା ବହୁତ ଭଲ ଲାଗିଲା। ବହୁତ ବି ଖୁସି ଲାଗିଲା ତାପରେ ମନ୍ଦିର ଦର୍ଶନ କରିକି ତାପରେ ଟିକେ ଜଳିକିଆ ଖାଇକି ତାପରେ ଆମେ ସେଠି ଗୋଟେ ସେ ଯାଜପୁର ଟାଉନରେ ଗୋଟେ ଅଛି ଆମର ଗୋଟେ ପାର୍କ ବଡ ପାର୍କ ଗୋଟେ ଫେମସ ପାର୍କ କୁସୁମା ପାର୍କ ଅଛି ସେଠିକି ଯାଇଥିଲୁ ସେଠିକି ଯାଇକି ଟିକଟ କାଟିଥିଲୁ ସାଙ୍ଗମାନେ ସମୁତି ପ୍ରଥମେ ଟିକଟ କାଟିଲୁ। ଟିକଟ କାିଲା ପରେ ତବେ ଗେଟ ଏଣ୍ଟ୍ର ମିଳିଲା ଏଥ୍ରୀ ପରେ ତାପରେ ଗଲୁ ବହୁତ ସାରା ଫଟୋ ଉଠେଇଲୁ। ସେଠି କୁସୁମା ର ଗୋଟେ ପୋଖରୀ ଥାଏ ବହୁତ ବଡ ପୋଖରୀଟେ ଆଉ ସେ ପୋଖରୀ ପାଖରେ ସବୁ ବହୁତ ଭିନ୍ନ ପ୍ରକାର ଫୁଲ ଲାଗିଥାଏ। ଏବଂ ବହୁତ ସାରା ସୁନ୍ଦର ସୁନ୍ଦର ଫୁଲ ଥାଏ ବିଭିନ୍ନ ପ୍ରକାର ଅଲଗା ଅଲଗା ସ ଥାଏ। କଥିଲା ସେଠି ବୁଲାବୁଲି କଲୁ ଫଟୋ ଉଠେଇଲୁ। ଏବଂ କିଛି ପିଲା ବି ଏମିତି ସାଙ୍ଗ ଅଛନ୍ତି ଯୋଉମାନେ କି ରିଲ୍ସ କଲେ। ଯୋଉଟା କି ଇନଷ୍ଟାଗ୍ରାମ ରେ ରିଲସ କରଛନ୍ତି ସେଇଟା ରିଲ କଲେ। ଏବଂ ବହୁତ ସାରା ଫଟୋ ଗୁଡା
ଆଚ୍ଛା
ମେଙ୍କୁ ମୁଁ ବହୁତ ଏଞଜୟମେଣ୍ଟ କରିକି ଆସିଥିଲୁ।
ଆଛା ଆଛା ଭଲ ଭଲ ସେ ଜାଗା ବିଷୟରେ ମୁଁ ବି ଶୁଣିଛି ୟୁଟ୍ୟୁବୁ ବି ଦେଖିଥିଲି ମାନେ ବହୁତ ଭଲ ଜାଗା ଟା ତା ଦେହରେ ବି ବୋଟିଂ ପାଇଁ ସିଷ୍ଟମ ଅଛି। ଆଉ ଭଲ ଗୋଟେ ବଡ ଯୋଉ ରାଣୀ କୁଷ୍ମାଙ୍କର ଗୋଟେ ଷ୍ଟାଚୁ ବି ଅଛି ସେଠି। ଆଉ ହଁ ଭଲ ଆଉ ଗୋଟେ ୱାଟର ଫାଉଣ୍ଟେନ ସେଠି ଶୋ ହୁଏ ସନ୍ଧ୍ୟା ଟାଇମରେ। ସେଟା ବି ବହୁତ ଭଲ ୟୁଟ୍ୟୁବ ରେ ଦେଖଥିଲି ବହୁତ ବଡ ଭଲ ମିକ ସହିତ ଭଲ। ଇଏ ହ ଆଉ ବିରଜା ମନ୍ଦିର ବି ମୁଁ ଯାଇଛି ବୁଲିବା ପାଇଁ ଫ୍ୟାମିଲି ସହିତ ବି ଯାଇଥିଲୁ ଏଇ ତୁ ମଂଥ ହବ ଯାଇଥିଲ ଫାମିଲ ଯାଇଥିଲୁ ମାନେ ସବୁ ଯାଇଥିଲୁ ଗୋଟେ ବୁଲର କରିକି ମୁଁ ଦିଦି ବଗେରା ସବୁ ଆସିଥିଲ। ଥିଲେ ଦିଦି ମାନେ ଆଉ ଆମ ଘର ଫ୍ୟାମିଲି ସନାପର ଫ୍ୟାମିଲି ସବୁ ମିଶିକି ଯାଇଥିଲୁ। ଆଉ ସେଥିିନ ବହୁତ ଜୋର ବର୍ଷା ହେଇଥିଲା ଆମେ ଭାବିଲୁ ପୁଣି ମାନେ ମଝିରୁ କ୍ୟାନସେଲ କରିବୁ। ବୋଲି ଭାବିଲୁ କିନ୍ତୁ ତଥାପି ସେତେବେଳକୁ ଗାଡି ପଳେଇ ଆସିଲାଣି। ଆଉ ତଥାପି ଆମେ ସେଇ ବବର୍ଷା ରେ ବାହାରିକି ଗଲୁ ଭାବିଲୁ ଦର୍ଶନ ଠିକ ସେ କରିହବନି କିନ୍ତୁ ଆମେ ଯିବାର ଅଧା ବାରଟାରେ ବର୍ଷା ଯା ହାଉ ଛାଡିଗଲା। ମାଙ୍କ ଦୟ ରାରୁ ତ ଆମେ ଠିକ ଠାକ ଦର୍ଶନ କଲୁ ଭଲ ଦର୍ଶନ ଗଲୁ ଯାଇକି ସନ୍ଧ୍ୟା ଟାଇମ ରେ ହିଁ ପହଞ୍ଚିଲୁ ଆଳତି ଦେଖିଲୁ। ଆଉ ଆଳତୀ ଦେଖିକି ଦର୍ଶନ କରଲୁ ତାପରେ ଆମେ ବି ସେ କୁସୁମା ପୋଖରୀ ଯାଇକି ବି ବୁଲିକି ଆସିଥିଲି ବହୁତ ଭଲ ଟାଇମ ସ୍ପେଣ୍ଡ କରିଥିଲୂ ଫାଂମିଲ୍ ସହିତ।
ଆଛା ଆଚ୍ଛା ବହୁତ ଭଲ କଥା ଆଉ ଆପଣ ଫ୍ରି ଟାଇମ ରେ କଣ କରିବା ପସନ୍ଦ କରନ୍ତି।
ହଁ ଫ୍ରି ଟାଇମରେ ମତେ ତ ଫାଷ୍ଟ ୟୁଟ୍ୟୁବ ଦେଖିବାକୁ ଭଲ ଲାଗିବୁ। ଦେଖିଛି ଫନି ଜିନିଷ ହଉ କି କାର୍ଟୁନ ଦେଖିବାକୁ ଭଲ ଲାଗେ। ଆଉ ମତେ ଟିକେ ଏଡିଟିଂ ବଗେରା କରିବାକୁ ଭଲ ଲାଗେ। ଆଉ ଯେତେବେଳେ ଟାସ୍କ ଆସେ ମୁଁ ଫ୍ରିଲାନ୍ସିଙ୍ଗ୍ ତ କରେବି। ଆଉ ଫ୍ରିଲାନ୍ସିଂରେ ଯେତେବେଳେ କାମ ଥାଏ ମୁଁ ଫ୍ରିଲେନ୍ସିଂ ବି କରେ କିଛି ଅର୍ନିଙ୍ଗ କରିବା ପାଇଁ। ଆଉ ପାଲ୍ହାନ ପାର୍ଟ ଟାଇମରେ ଏମିତି ଆଉ କରେ। ଏଇଗୁଡା ସବୁ ମୋର ଫ୍ରି ଟାଇମରେ ଭଲ ଲାଗେ ଆଉ ଖେଳିବା ପାଇଁ ମତେ ବ୍ୟାଡମିଣ୍ଟନ ଟିକେ ଭଲ ଲାଗେ। ଲାଗେ, ଏମିତି। ଆଉ ଅନଲାଇନ ଗେମ୍ ମୁଁ ଖେଳେନି ବିକଜ ଏଗୁଡା ଆଡିକ୍ସନ ଟାଇପ୍ ର ହେଇଯିବ। ଆଉ ମନି ରିସ୍କ ବି ରହୁଛି ତା ଦେହରେ ତ ସେଥିଲାଗି ମୁଁ ଖେଳେନି, ତମକୁ କଣ ସବୁ ଭଲ ଲାଗେ ଫ୍ରିଟାଇମରେ?
ନିହାତି ମତେ ଫ୍ରି ଟାଇମରେ ଯେମିତି କି କାମ ଯେତେବେଳେ କିଛି ନଥାଏ ଅ ମୁଁ ଫ୍ରି ଟାଇମରେ ଅ ଗୀତ ଶୁଣିବା ପାଇଁ ବହୁତ ମୋତେ ଭଲ ଲାଗେ ବା ଗୀତ ଶୁଣିବା ପାଇଁ ଏବଂ ମନେ ମନେ ଯିଏ ଏକାକୀ ଗାଇବା ପାଇଁ ମୋତେ ବି ଭଲ ଲାଗେ ଏବଂ ଆ ସାରା-ଆ-ଆ ଫନି ଭିଡିଓ ମୁଁ ଦେଖିବାକୁ ପସନ୍ଦ କରେ ଆ ଆଉ ବାକି କି ଆ ଗୀତ ମତେ ଶୁଣିବାକୁ ବହୁତ ଭଲ ଲାଗେ। ଆ ମୋ ମୋବାଇଲ ଫୋନରେ ଗୀତ ସଦାବେଳେ ଶୁଣୁଥାଏ ଏବଂ ଗାଉଥାଏ ଆଉ କିଛି ମଜାଦାର ଭିଡିଓ ମୁଁ ଦେଖିବାକୁ ପସନ୍ଦ କରେ ବାକି ଆଫ୍ଟରନୁନ ଯେତେବେଳେ ଅପରାହ୍ନ ଥାଏ ଆ ସେତେବେଳେ ଯେତେବେଳେ ଫାଙ୍କା ଥାଏ ମୁଁ ସବୁବେଳେ କ୍ରିକେଟ ଖେଳିବା ପାଇଁ ତ ମୁଁ ବହୁତ ପସନ୍ଦ କରେ, କ୍ରିକେଟ ଖେଳେ ଖେଳିବା ପସନ୍ଦ କରେ ଏବଂ ଦେଖି ଦେଖିବା ବି ପସନ୍ଦ କରେ ଦେଖିବା ଠାରୁ ଖେଳିବା ମତେ ବହୁତ ପସନ୍ଦ ଲାଗେ ଆମର ଗାଆଁରେ ଯୋଉଟା ଅ ଅଛି ପଡିଆ ଯୋଉଟା ଖେଳ ପଡିଆ ଯୋଉଟା ଅଛି ସେଠିକି ଅପରାହ୍ନରେ ସ ସବୁ ପିଲା ଆସନ୍ତି ଏକ୍ ଏକାଠି ହୁଅନ୍ତି। ଏବଂ ସମସ୍ତେ କ୍ରିକେଟ ଖେଳନ୍ତି ଏବଂ ବହୁତ ଭଲ ଲାଗେ ବହୁତ ମଜା ଲାଗେ। ଆଉ ସେଇଟା ମୋର ଗୋଟେ ଟାଇମ ମାନେ ଫ୍ରି ଟାଇମରେ ଯୋଉଟା କି ସେଇଟା ସେଇ ଯୋଉ ଦୁଇ ଘଣ୍ଟା ସ୍ପେଣ୍ଡ ସେଠି କରନ୍ତି ମତେ ବହୁତ ଭଲ ଲାଗେ କ୍ରିକେଟ ଖେଳିବା ପାଇଁ।
ଆଚ୍ଛା-ଆଚ୍ଛା ଯା ହଉ ବହୁତ ଭଲ କଥା। ହଁ ଏମତି ଫିଜିକାଲି ବି ଟିକେ ଖେଳ ସହିତ ଇନଭଲ୍ଭ ରହିଲେ ମାନେ ଦେହ ବଡି ବି ଫିଟ୍ ରହିବ। ଆଉ ଏଞଜୟ ବି ଲାଗିବ ଖୋଲା ପରିଶ୍ରମ ବଢିବ ସାଙ୍ଗମାନଙ୍କ ସହିତ। ଭଲ କ୍ରିକେଟର ତ ମତେ କିଛି ଜାଣିନି ମୁଁ ସେଇ ସ୍କୁଲ ଟାଇମରେ କଲେଜ ଟାଇମରେ ଟିକେ ଖେଳୁଥିଲି ତାପରେ ଏଇ ଜବ ବଗେରା ଯେତେବେଳେ କରିଲି ତାପରେ ଆଉ ଟାଇମ ହେଲାନି ଘରେ ବି ରହିଲିନି ବାହାରେ ରହିଲି। ଆଉ ସବୁ ରେସ୍ପନସିବିଲିଟି ସବୁ ଏ‌ କଲାବେଳକୁ ଆଉ ଖେଳିବାକୁ ସେମିତି ଏତେ ଟାଇମ୍ ମିଳିଲାନି ଅବିକା ମୁଁ ପୁଣି ପଢୁଛି ଅବିକା ଏମ୍ ବିଏ କରୁଛି। ଆଉ ଅବିକା ଘରେ ରହୁଛି ଯେହେତୁ ଟିକେ ଟାଇମ ମିଳୁଛି। ଆଉ ସେ ଟାଇମ ଭିତରେ ମୁଁ ଟିକେ ଏଇ ଏଇ ସାଙ୍ଗମାନଙ୍କ ସହିତ ଟିକେ ବୁଲାବୁଲି ଫ୍ରିଲେନ୍ସିଂ କାମ ଟିକେ ଏଡିଟିଂ ଏଇ ସବୁ କାମ ଟିକେ ମୋର ଫ୍ରି ଟାଇମରେ ହେଇଯାଏ ହୁଁ।
ଆଚ୍ଛା-ଆଛା, ଭଲ କଥା ଯେମିତି କି ମତେ ବି ସେମିତି କିଛି ବି
କହୁଥିଲେ କୁଆଡେ ଯିବା ପାଇଁ।
ହଁ ପିକ୍ ଇଏ ସାଙ୍ଗମାନଙ୍କ ସହିତ ଯିବା ପାଇଁ ବହୁତ ଭଲ ଲାଗେ। ଏବଂ ପିକନିକ ଖାସ କରିକି ଯୋଉଟା ଆମର ସ ଶୀତ ଦିନ ଥାଏ। ସେଇ ଟାଇମ ରେ ଯିବା ପାଇଁ ବହୁତ ଭଲ ଲାଗେ କାରଣ ବେଶୀ ଗରମ ନଥାଏ ଏବଂ ବର୍ଷା ନଥାଏ। ଆପଣ ଆରାମସେ ଯାଇଣା ଯେହତୁ ଗରମ ବହୁ ନଥାଏ ବି। ଜି ଆପଣଙ୍କ ସକାଳୁ ଉଠିକି ଶୀତ ଦିନରେ ଆପଣ ପିକନିକ ଯିବା କୁ ବହୁତ ଭଲ ଲାଗେ। ଆ ସାଙ୍ଗ ମାନଙ୍କ ସହିତ ଗରମ ନଥିବ କି ବର୍ଷା ନଥିବ। ଆଉ ବହୁତ ସାରା ଜାଗାକୁ ମନ୍ଦିର ଯିବା ପାଇଁ ଯୋଉଟା କି ବହୁତ ଫେମସ ମନ୍ଦିର ଥାଏ ଏବଂ ଖାସ କରିକି ପାହାଡ ଉପରେ ଯେଣୁ ଯେକୌଣସି ମନ୍ଦିର ଥାଏ ଯେମିତିକି ଆମର ଅଛି ଫତ୍ୟାଗଡରେ ନୟାଗଡ଼ ଜିଲ୍ଲା ଫ ତେଗଡ ରାମ ମନ୍ଦିର ଯୋଉଟା ଅଛି ସେଇଟା ବି ମୁଁ ଯାଇଥି ବହୁତ ଭଲ ଲାଗିଥିଲା ବହୁତ ବଢିଆ ଭିୟୁ ଥିଲା ଏବଂ ସେଇଟା ଆମେ ବେସିକାଲି ଶୀତ ଦିନରେ ହିଁ ଯାଇଥିଲୁ। ଆଉ ସେଇଟା ବହୁତ ଭଲ ଥିଲା ସେ ମନ୍ଦିର ଭିୟୁ। ଆଉ ସେଯୋଉ ମନ୍ଦିର ପାଖରୁ ତଳକୁ ଦେଖିବାର ଦୃଶ୍ୟ ବହୁତ ବହୁତ ସୁନ୍ଦର ଥିଲା।
ଆଚ୍ଛା ଆଛା ହଁ ସିନେରି ଗୁଡାକ ବି ଭଲଥାଏ। ପାହାଡ ଉପର ଭିୟୁ ଗୁଡାକ ଆଉ ଯଦି ଥାଏ ମାନେ ବାଦଲ ଗୁଡା ଯଦି କ୍ଲିନ୍ ଥିବ। ଟିକେ ହାଲକା ସନଲାଇଟ୍ ପଡୁଥିବ ତ ଫଟୋ ଗୁଡାକ ଭଲ ଲାଗିବ। ସିନେରି ଗୁଡା ବି ବହୁତ ହଁ ବହୁତ ଭଲ ଲାଗେ ଓଭରାଲି।
ନିହାତି ନିହାତି ଓକେ - । ବହୁତ ଭଲ ଲାଗିଲା ଆଉ ଆଜ୍ଞା ଧନ୍ୟବାଦ।
ହଉ ଧନ୍ୟବାଦ ରହିଲି।